ହ୍ୟାଲୋ।
ହାଲୋ।
ହ୍ୟାଲୋ।
ହଁ କହ।
ହଁ ମୁଁ କହିଲି ଆଉ ଆପଣଙ୍କର ତ ସିଆଡ଼େ ଆପଣଙ୍କର ତ ସେଆ ଡ଼େ ଚାଷ ପୁରା ଚାଷ ବାସ ପୁରା ଏତେ କରାହଉଥାଏ ଆଉ ଆପଣଙ୍କର ସିଆଡ଼େ କେତିକି କଣ ଧାନ ଚାଷ କେମିତି କଣ କରନ୍ତି ଆଉ?
ହଁ ଆମ ଆଡେ ଧାନ ଚାଷ ଏଇନା ଚାଲିଛି ଚାଷ ହଉଛି ବିଲଗୁଡା ପଡିଆ ବିଲ ଗୁଡା ଘାସ ମାରିବା ପାଇଁ ଘାସ ମାରି ସାରିଛନ୍ତି ଚାଷୀମାନେ ଏବେ ରଜ ଆସିଗଲା ଆ ସବୁ ତଳି ପଡିବ ବିଲରେ ତଳି ପଡିଲା ପରେ ତାପରେ ବର୍ଷା ପାଣି ଆଗକୁ ଆସିବ ଆସି ଯାଉଛି ଜ୍ୟେଷ୍ଠ ପରେ ଆଷାଢ ବର୍ଷା ପାଣି ହେଲେ ଚାଷ କାମ ହବ ଆଉ।
ହଁ। ନାଇଁ ଆମ ଆଡେ ବି ଏବେ ଯୋଉ ଆରମ୍ଭ ହଉଥିଲା ଯେ ଚାଷ ଫାସ ଏମିତି ତଳା ଫଳା ମାରିବା ଏମିତି ଆରେ ମୁଁ ଶୁଣିଥିଲି ଏମିତି ଆଉ ମୁଁ ତ ଜାଣିନି ଏତେ କିଛି। କେମିତି କଣ ଚାଷ କରନ୍ତି ତଳା କେମିତି କଣ ମାରନ୍ତି। କେମିତି କଣ ଗଜା କରନ୍ତି ଏଠି ଗୋଟେ ଗଜା କରିକି ସେଗୁଡା ପୁଣି ଏ ଛୋଟ ଛୋଟ ହେଲା ପରେ କିଛି ସେଗୁଡାକୁ ଯେତେବେଳେ ପାଣି ରହିଯାଏ ତାପରେ ସେଗୁଡାକୁ ଉଠେଇକି
ଲୋକ ଅଛନ୍ତି।
ହଁ।
ଶ୍ରମିକ ମାନେ ସବୁ ଅଛନ୍ତି ସେମାନଙ୍କୁ ପଇସା ଦେଲେ ସେମାନେ ସେ ସବୁ କରି ଦେବେ ଚାଷ।
ତମେ ଖାଲି ପଇସା ଖର୍ଚ୍ଚ କରିବ।
ଓହୋ, ଆଉ ଆପଣ ତ ସେମିତି ମାନେ ନିଜେ ତ କରିପାରିବେ ଏଇ ସବୁ କାମ ଗୁଡା?
ଆମେ କରିପାରିବୁ ଯେ ଆମକୁ ସମୟ କାହିଁ? ବହୁତ ଦିନ ଡେରି ହେଇଯିବ। ଯେତେ ଶୀଘ୍ର ଚାଷ ତର ତର ବଣିଜ ମଠ। ଶାସ୍ତ୍ର ଆକୁ କହୁଛି ବେପାର ଡେରିରେ କରିବ କିନ୍ତୁ ଚାଷ ଠିକ୍ ଟାଇମ୍ ରେ କରିବ ଅମଳ ଠିକ୍ ମିଳିବ ଚାଷୀର ପ୍ରଫିଟ୍। ନ ହେଲେ ସବୁ ଖର୍ଚ୍ଚ ଯିବ ଦେଖିଲା ବେଳକୁ ଅମଳ ଯଦି କମିଯିବ ତାହେଲେ ଖର୍ଚ୍ଚ ସମାନେ ଅମଳ କମିବ ନା ଲସ। ତେଣୁ କରି ଟାଇମ୍ ରେ କରାଯିବ ଚାଷ।
ଯେତେ ଅଧିକା ଲୋକ ଆପଣ ଲଗେଇବେ ସେତେ ଅଧିକା କାମ ଜଲଦି ହବ। ସେ ସେତେ ଅଧିକା ଅମଳ ହବ, ତାପରେ ସେ ପ ପଇସା
ଅଧିକା ଲୋକ ନୁହେଁ ତୁ ବୁଝିପାରିଲୁ ନା ଅଧିକା ଲୋକ ନୁହେଁ। ଠିକ ଟାଇମରେ କାମ କନେ ଅମଳ ଅଧିକ ହେବ ଅଧିକ ଲୋକ ଦରକାର ନାହିଁ ତ। ଲସ ହେଵ।
ମାନେ ଠିକ ସମୟରେ ଯୋଉ ଚାଷ ଯୋଉ
ହଁ ଯେତିକି ଲୋକ ନାଗନ୍ତି ହେଟା ଆମେ ଜାଣିଛୁ ସେ ଲୋକ ପ୍ରତିବର୍ଷ ନଗାଇ ମୁୁ ଅଧିକ ଲୋକ ଆଉ ନାଗିବେ ନାହିଁ।
ହ ମାନେ ଏଇ ଯୋଉ ଧାନ ଚାଷ ଆଉ ଗହମ ଏଇ ଯୋଉ ଧାନ ଚାଷ ଆଉ ଗହମ ଚାଷ ଆମର ତ ଖରିଫ ଫସଲରେ ଯାଉଛି ନା।
ହଁ ଆମର ଏଠି ଖାଲି ଧାନ ଚାଷ ଚାଲିଛି ଆଉ। ଧାନ ହେଲା ଆମର ମୁଖ୍ୟ ଚାଷ।
ହଁ ଆମର ହଉଛି ଆମର ବି ସେଇ ମାନେ ଧାନ ହେଉଛି ଆମର ମୁଖ୍ୟ ଚାଷ ଆଉ।
ହଁ ଆ ଆମର ଏଠି ଖରା ଦିନରେ ବାଇଗଣ ବିଲାତି। ଭେଣ୍ଡି, କୋବି ଏସବୁ ଲଗନ୍ତି ଶୀତ ଦିନ ଖରା ଦିନରେ ସେ ସବୁ ଜମି ଅଲଗା ଅଲଗା ଅଛି ଆଉ।
ହ ସେଗୁଡା ମାନେ ରବି ଫସଲ ରେ ଯାଉଛି ଆଉ।
ହଁ।
ହଉ ହଁ।
ଏଟା ପନିପରିବା ଫସଲ କିଛି ଦିନ ହଉଛି ଆଉ।
ହଁ
ହଁ ଯୋଉଟା ଶୀତ ଦିନେ ହୁଏ ସେଇଟା ହଉଛି ଆମର ରବି ଫସଲରେ ଯାଉଛି। ହଁ ହଁ ରବି।
ହଁ ଆଉ ଯୋଉୁଡା ଖରା ଦିନ ଆଉ ବର୍ଷା ଦିନରେ ଯୋଉଗୁଡା
ଉଁ ବର୍ଷା ଦିନରେ ଯୋଉଗୁଡା
ସେଗୁଡା ଆମର ହଉଛି ଇଏରେ
ସୋ କଥା କହୁଛନ୍ତି ଆଉ
ହଁ
ଖରିପି ଧାନ ବର୍ଷା ଦିନରେ ହେଉଛି ଆଉ।
ଓ ଯୋଉ ଆମର ଧାନ ଚାଷରେ ଗୋଟେ ମୁଁ ଶୁଣିଥିଲି କହୁଥିଲେ କି ଯୋଉ ତଳା ମାରିବା ଆଉ ରୋଇବା ଏଇ ଏଇଗୁଡା ଯୋଉ କରନ୍ତି ମାନେ ସେଇଗୁଡା ମାନେ କେମିତି କଣ ତାର ପ୍ରୋସେସ କରନ୍ତି କେମତି?
ତାର ପ୍ରୋସେସ କଣ ପାଣି ମୂଳରେ ଦେଇଦେବେ ବସିକି ଓପାଡିବେ ଆଉ କଣ।
ହଁ
ଉପାଡି ଦେବେ ଗଛକୁ ଆଉ ଗୋଟେ ଜାଗାକୁ ନେଇଯିବେ ତାକୁ ସବୁ ଖେଳେଇକି ଯେତିକିର ଧାନ ଗଛ ରହିବା କଥା ସେମାନେ ଅଭିଜ୍ଞ ଦକ୍ଷ ବ୍ୟକ୍ତି ସେମାନେ ବସେଇ ନେଇଯିବେ ତାପରେ ପାଣି ଭିଡି ଦବ। ସାର ଔଷଧ ଖତ ଦେଇଥିବ ଧାନ ତାର ଧୀରେ ଧୀରେ ବଢିଲା।
ସେଇଟାକୁ ଆମ
ସେଇଟାକୁ ଆମର ତଳା ମାରିବା କୁହାଯାଏ।
ସେଇ ଆମର ସେଇଟାକୁ ତଳ ମାରିବାକୁ କୁହାଯାଏ ନା।
ହଁ ହଁ ତଳା ମାରିବା କୁହା ଯାଏ ତାପରେ ତଳା ଉଠେଇବା କୁହାଯାଏ।
ଅ ଆଉ ରୋଇବା ଯୋଉ କୁହନ୍ତି ଆଉ ରୋଇବା ଯୋଉ ଶବ୍ଦ ଟା ପୋତିିବେ ଯୋଉଟା ରୋଇବେ ନାଇଁ କି।
ହଁ
ଅଁ
ତଳଟାକୁ ଉଠେଇକିରି
ଆଉ ଆମର ତ ଇଆଡେ ଉଁ ଯୋଉ ପାହାଡ଼ିଆ ଅଞ୍ଚଳ ଆଉ ତମର ତ ସିଆଡେ ବାଲିଆ ଅଞ୍ଚଳ ତମ ଆଡ଼େ ଏ ସିଆଡେ ମାନେ କେମତି କଣ ଚାଷ ବାଲିଆ ଅଞ୍ଚଳ ତ ଚାଷ କେମିତି କଣ ଅଧିକ କରାଯାଏ। ଆଗରୁ ମୁଁ ଶୁଣିଥିଲି ବାଦାମ ବହୁତ ବ ଆମର କରାଯାଏ ବାଲିଆ ଅଞ୍ଚଳରେ
ହଁ ବାଦାମ ଚାଷ ସବୁ ନଦୀ କୂଳରେ ହବ ଆଉ ସେଇଟା ହଁ ଡିସେମ୍ବର ଜାନୁଆରୀ ବେଳକୁ ତାକୁ ଲଗା ହବ ଚାଷ କରିକି ଆଉ। ଭଲ ଅର୍ଥକାରୀ ଫସଲ ଗୋଟେ ଚିନାବାଦାମ ଆମ ଅଞ୍ଚଳରେ ଆଉ।
ହଁ
ଭଲ ଚାଷୀ ପଇସା ପାଆନ୍ତି।
ପାଆନ୍ତି ମାନେ ଏବେ ଆଉ ବୋଧେ କରୁନାହାନ୍ତି ବୋଧେ ଚାଷ ବାଦାମ ଚାଷ। ଆପଣଙ୍କ ଆଡ଼େ?
ହଁ କିଛି ଲୋକ କରୁଛନ୍ତି କିଛି ଲୋକ ଆଉ କରୁନାହାନ୍ତି। ଅନ୍ୟ ଧନ୍ଦାରେ ଏନଗେଜ ହେଇଯାଉଛନ୍ତି ଆଉ
ହୁଁ।
ଆଉ ସବୁ ତ ଟ୍ରାକ୍ଟରରେ ଚାଷ ହଉଛି ଆଉ ପାୱାର ଟିଲରରେ ଆଜିକାଲି
ହୁଁ ଆଜିକାଲି ସବୁ ଟ୍ରାକ୍ଟର ପାୱାର ଟିଲର ଏମିତି ସବୁ ବିଭିନ୍ନ ଯାନ୍ତ୍ରିକ ସବୁ ଦୁନିଆ ଡେଭଲପ ହେଲାଣି ସବୁ ବାହାରି ଗଲାଣି ନା। ରୋଟ୍ ରୋଟର ଟ୍ରାକ୍ଟର ଲଙ୍ଗଳ ଏ
ମ ମଧ୍ୟରେ ସବୁ କାମ ହେଇଯାଉଚି ଆଉ
କାମ ହେଇଯାଉଚି ଯୋଉଟା କି ଯ ହଁ ଯାନ୍ତ୍ରିକ ଆମର ଯୋଉ ଯାନ୍ତ୍ରିକ ବିଭାଗ ଅଛି ଆମର ଭାରତର ସିଏ ବହୁତ ମାନେ ଆଗକୁ ବଢିଲେଣି ଯାହା ଦ୍ଵାରା କି ସବୁ ଯାନ ଯନ ଯନ୍ତ୍ର ମାନେ ଅଧିକ ଯନ୍ତ୍ର ସବୁ ବ ବାହାରୁଛି। ସେଥିପାଇଁ ଆମର ସବୁ ମାନେ ଯୋଉଟା କି ଆମର ଅଧିକ ସମୟ ଲାଗୁଥିଲା
ଭାରତୀୟ ଇଞ୍ଜିନ ମାନ ଇଞ୍ଜିନିୟର ମାନଙ୍କର ଇଏ ହଉଛି ଟେକ୍ନିକ ଆଉ
ଉଁ ହଁ। ଭାରତୀୟ ଇଞ୍ଜିନିୟର ମାନେ ଯୋଉ ଆମର ଯାନ୍ତ୍ରିକ ବିଭାଗରେ ଯୋଉ ଅଫିସର ମାନେ ଅଛନ୍ତି ଆମର ସେମାନେ ଅଧିକ ଅଧିକ ହୁଁ ତାଙ୍କର ମୁଣ୍ଡ ଖର୍ଚ୍ଚ କରିକି ଅ ଯୋଉ ଯୋଉ ଆମର ଯାନ୍ତ୍ରିକ ଇଏ ଗୁଡା ଯୋଉ ତିଆରି କରୁଛନ୍ତି ସେଇଥିରେ ଆମର ଯୋଉଗୁଡାକୁ ଆମ ଅଧିକ ସମୟ ଲାଗୁଥିଲା ଏମିତି ଆମେ ଗୋ ଗାରି ଗାଈ ଆଉ ଗୋରୁ ସାହାଯ୍ୟରେ ଯୋଉ ଲଙ୍ଗଳ ଲଗେଇକି ଇଏ କରୁଥିଲେ ବହୁତ ସମୟ ଲାଗୁଥିଲା ଆମକୁ ଗୋଟେ ଜମିକୁ ଚାଷ କରିବା ପାଇଁ ସେଇଟା ସମୟ ବହୁତ ଯାଉଥିଲା ଆଉ କିନ୍ତୁ ଫଳ କମ୍ ଆସୁଥିଲା।
ଅମଳ ଆସିବାର କମ୍ ଆସିବାର କାରଣ ହେଲା ଯୋଉ ହାଇ ହିଲ୍ ଧାନ ବୈଜ୍ଞାନିକ ପ୍ରଣାଳୀରେ କୃଷି ବିଜ୍ଞାନୀ ମାନେ ସେ ଯୋଉ ଧାନକୁ ହାଇ ହିଲିଂ କରିକି ଗବେଷଣା କରିକି ଯେ ଇଏ ଧାନ ଅଧିକ ଅଧିକ ପ୍ରଡକ୍ସନ ହେଲା ସିଏ ଏଁ ହଉଥିଲା ଯୋଉ ଏକରରେ ପନ୍ଦର ବସ୍ତା, କୋଡିଏ ବସ୍ତା, ପଚିଶ ବସ୍ତା ହାଇଏଷ୍ଟ୍ ହଉଥିଲା। ଇଏ ବର୍ତ୍ତମାନ ଚାଳିଶ ରୁ ପଇଁଚାଳିଶ ପଚାଶ ବସ୍ତା ହେଇଯାଉଛି।
ସେତେବେଳେ ଆମର ଯେତେବେଳେ
ପ୍ରଥମ ବିହନ ହେଲା ବୋଲି ଏ ସବୁ ଅଧିକା ହଉଛି।
ସେତେବେଳେ ତ ଆମେ ସେତେବେଳକୁ ବହୁତ ଛୋଟ ଛୁଆ ହେଇଥିଲୁ। ନିଆକି।
ଯେତେବେଳେ କି ଏତେ ଡେଭଲପ ହେଇନଥିଲା କିଛି କି ଏବେ ବି ତମେ ବୟ ଆମେ ବହୁତ ଛୋଟ ଥିଲୁ ଯେତେବେଳେ ଏତେ ଡେଭଲପ କିଛି ହେଇନଥିଲା କି ତେ।
ନା ସେତେବେଳେ ଏତେ ଯନ୍ତ୍ରପାତି ବାହାରି ନଥିଲା ବୈଜ୍ଞାନିକ ତେ ଫାଷ୍ଟ ମେମୋରି ନଥିଲା ସେତେବେଳେ ବର୍ତ୍ତମାନ ଗବେଷଣା କରୁଛନ୍ତି ଧୀରେ ଥିରେ ଭଲ ଭଲ ଷ୍ଟୁଡେଣ୍ଟ ବାହାରୁଛନ୍ତି ଦେଶରେ।
ହଁ।
ଆଉ ସେତେବେଳେ କୋଉଠି ଫାକ୍ଟରୀ ଏତେ ଥିଲା। ଚାନ୍ଦିପୁରୁ ଗୋଟେ ହେଇଛି ପ୍ରତିରକ୍ଷାର କ୍ଷେପଣାସ୍ତ୍ର ଘାଟି।
ହଁ ସେତେବେଳେ କିଅ ବାଲେଶ୍ଵରରେ ତ? ବାଲେଶ୍ଵରରେ ଯୋଉ ଆମର ଡି ଯୋଉ ବାହାରିଛି ଯୋଉଠି ଆମର ରିସର୍ଚ ଯୋଉଟା କରାହଉଛି ଯୋଉଠି ଆମର ହଁ ଗବେଷଣା କରାହଉ ହଛି ଆମର ମିସାଇଲ ମିସାଇଲ ଗୁଡ଼ାକୁ ଗବେଶ
ହାଁ।
ଛଣା କରାହଉଛି।
ହୁଁ
ଡିିଗି ସେଟି
ହ ହ
ଅଧିକ ବୋମା ବୋମାର ଟେଷ୍ଟିଂ କରାହଉଛି। ଚାନ୍ଦିପୁରରେ ଅଧିକ ଆମର ଉନ୍ନତ କିି ଆମର ସବୁ ଜିନିଷ। ବହୁତ କମ ସମୟ ଲାଗୁ
ଭାରତ ହଉଛି ବହୁତ ମହାନ୍ ଦେଶ।
ହଁ। ଭାରତ
ହୁଁ
ଯୋଉ ପାଞ୍ଚ ବର୍ଷ ହେଲା ସେ ପା ଞ୍ଚ ବର୍ଷ ଦଶ ବର୍ଷ ହେଲା ହେଲେଣି ବହୁତ ଆମ ଆମର ଆଗକୁ
ହାଁ।
ହଁ
ବର୍ତ୍ତମାନ ଭାରତର ପ୍ରଧାନମନ୍ତ୍ରୀ ଅଛନ୍ତି
ନୁହେଁ କି?
ମୋଦି ଆଉ। ଆଉ ତାଙ୍କ ଦ୍ଵାରା ସବୁ ଉନ୍ନତି ହଉଛି ଆଉ ଦେଶରେ ଆଉ।
ତୁ ମାନେ ଉନ୍ନତ ମାନ ହଉ ତାଲେ ଆଉ ମୁଁ ସେଇ ଉମ ବୁ ଏଟା ଜାଣିବା ପାଇଁ କେମିତି କଣ ଧାନ ଚାଷ କରାଯାଏ କେମିତି ରୋଇବା କାହାକୁ କୁହାଯାଏ ତଳା ମାରିବା କାଉ କୁହାଯାଏ ମୁଁ ତ ଏବେ ଜାଣିନି ନା ଆପଣ ତ ବହୁତୁ ଉ ବିଜ୍ଞ ଲୋକ ଆପଣ ମୋଠୁ ଯାହା ହେଲେ ବହୁତ ବଡ଼।
ହଁ ଆମେ ସେରା ସବୁ ଅଙ୍ଗେ ନିଭେଇଛୁ ନିଜେ ଚାଷ କରୁଛୁ ନା।
ହଁ।
ସେଇପା ଅଭିଜ୍ଞ ଯେ ବିଦ୍ୟାଠାରୁ ଅଭିଜ୍ଞତାଟା ହେଉଛି ଶ୍ରେଷ୍ଠ କରାଯାଉଛି ବର୍ତ୍ତମାନ।
ହଉ ତାହେଲେ
ଯିଏ ଯେତ ଅଭିଜ୍ଞସ ହଁ ର।
ହଉ ଆଉ।